ହ୍ୟାଲୋ ହାଲୋ। ହଁ କୁହନ୍ତୁ, ଆଜ୍ଞା କୁହନ୍ତୁ,
ଆଜ୍ଞ ବଡ ଭାଇ
ନମସ୍କାର।
ବଡ ଭାଈ ଭଲ ଅଛନ୍ତି?
ହଉ ଭଲ ଅଛି କଣ କରୁଛନ୍ତି?
ଆଜ୍ଞା ଏଇନେ ଖାଇ ପିଇକି ଟିକେ ରେଷ୍ଟ ନୋଉଥିଲି ଆଉ।
ବିଶ୍ରାମ କରୁଛନ୍ତି ଖାଇ ପିଇ ସାରିଲାଣି? ହଁ କାମ କରି କାମ କରି ଯାଇଥିଲେ?
ଆଜ୍ଞା।
ଆଉ କେତେବେଳେ ଯାଇଥିଲେ?
ଆଜ୍ଞା ଯାଇଥିଲି ଯାଇଥିଲି ତିନିଟା ବେଳକୁ।
ଆସିଲେ?
ଆଲି ଯାହାହେଲେ ପାଞ୍ଚଟା ବେଳକୁ ଆଇଲି ଆଜ୍ଞା।
ଖାଇଲେ କଣ ଖାଇଲେ କଣ?
ଯାହା ହେଲେ ଖାଇଥିଲି ଯାହା ହେଲେ ସଞ ବେଳକୁ ଖାଇଥିଲି। ଜଳଖିଆ।
ହୁଁ ଆଉ।
ତାପରେ ପୁଣି ରାତିକି ପୁଣି ଖାଇଲି ରୁଟି ଭଜା ଆଜ୍ଞା।
ଆଜ୍ଞା ଆଉ କଣ ଅଛି ମୁଁ ଖାଇଥିଲି ଖାଇଥିଲି ଖରା ବେଳେ କିଛି ବିଶେଷ କିଛି ଖାଇ ନଥିଲି ଆଉ ସନ୍ଧ୍ୟାବେଳେ ଅ ଯାଇଥିଲୁ ଆମେ ଘର ପାଖରେ ଜଣେ ଭାଇ ଅଛନ୍ତି ତାଙ୍କ ସାଙ୍ଗେ ଯାଇଥିଲୁ ବଜାରକୁ। ବଜାରକୁ ଯାଇଥିଲି ଚାଉମିନ ନେଇକି ଆ ଥିଲୁ ଘରକୁ ଘରେ ତିନି ଜଣ ମିଶି ଖାଇଲେ ବୁଝିଲେ। ଆଉ କହୁଥିଲି ଆପଣ ଯୋଉଁ ସେଠି ଶୁଣନ୍ତୁ ଆପଣ ଅଛନ୍ତି ରୁଚିରେ ଗୋଟେ ଇଏରେ ଅଛନ୍ତି।
ଆଜ୍ଞା।
ହ୍ୟାଲୋ ରୁଟି ଅଛନ୍ତି ଆଉ ରୁଟିଟା କେମିତି ଆଜ୍ଞା ରୁଟି ଯେପରି ହଉଛି ଆମେ ଯେମିତି ଘରେ ଖାଉଛୁ ରୁଟି ହାତରେ ତିଆରି କରିକି ବୁଝିଲେ।
ଆଜ୍ଞା।
ହ୍ୟାଲୋ ଆଜ୍ଞା ସେଠି କିପରି ରୁଟି ହେଉଛି ଆପଣଙ୍କ ସେ ବି ସେ କହୁନାହାନ୍ତି କେପରି କେମିତି କଣ ରୁଟି ହେଉଛି ସେଠି?
କିପରି ଜାଣିବା ପାଇଁ ଯନ୍ତ୍ର ଯନ୍ତ୍ର ତିଆରି
ଆଜ୍ଞା ଯନ୍ତ୍ରରେ ପ୍ରଥମେ କେମିତି କଣ ରୁଟି ତିଆରି ହୁଏ। ପ୍ରଥମେ ଅଟାକୁ ଭାଜିବାକୁ ପଡେ କି?
ଆଜ୍ଞା ନାଇଁ ଅଟା ତାଙ୍କର ଅଲଗା ତାଙ୍କର ବୋ ଭାଜୁଚନ୍ତି।
ଆଜ୍ଞା।
ଆଉ ଗୋଟେ ଅଲ ଅଲଗା ଅଟା ତାଙ୍କର ତାଙ୍କର ମେସିନି ମେସିନି ପକା ହେଇକି ଗୋଳା ହୋଉଚି?
ଆଜ୍ଞା ଗୋଳା ହେଲା ପରେ
ଗୋଳା ହେଲା ପରେ ତାକୁ ଅଲଗା ମେସିନରେ କଟା ହଉଚି କାଟି ସାଇଲା ପରେ ତାପରେ ମେସିନ ପକେଇ ଭାରିବେ।
ମାନେ ଆପଣଙ୍କ ଶୁଣନ୍ତୁ ପ୍ରଥମେ ଅଟା ଗୁଡିକ ପ୍ରଥମେ ପାଣିରେ ପକା ହେଇ ଗୋଳା ହଉଛି ଗୋଟେ ମେସିନରେ ସିଏ ଗୁ ଯୋଉ ଅଟ୍
ଯୋଉ ନୁଣ ଆଉ ଗୁଡ଼ ଫୁଡ଼ ପୁରେଇକି ଆଉ
ଗୁଡ଼ ପଡୁଛି ମଧ୍ୟ।
ଆଜ୍ଞା।
ଆଜ୍ଞା ସେ ଅଟା ଟିକେ ଗୁଳା କରା ହେଇକି ମେସିନ୍ ଦ୍ଵାରା ଗୁଳା କରାହାଉଚି ନା ହାତ ଦ୍ଵାରା ଗୁଳା କରାହଉଚି?
ମେସିନି ଆଜ୍ଞା।
ଆଜ୍ଞା ଯନ୍ତ୍ର ସାହାଯ୍ୟରେ ତାକୁ ଗୁଳା କରାହଉଚି।
ଯନ୍ତ୍ର ସାହାଯ୍ୟରେ।
ଆଜ୍ଞା ସେ ଗୁଳା ଗୁଡିକୁ ଉଁ ପକା ହଉଚି ଯନ୍ତ୍ରରେ ତାପରେ ସିଏ ରୁ ଟି ହେଇକି ବାହାରି ଆସୁଚି ଆଜ୍ଞା। ସେଇଠୁ ଟିକେ ଆପଣ ତାକୁ ଗୋଟେ ଜରିରେ ଗୁୁରାହେଇକି ଆପଣ ବିକ୍ରୟ କରୁଚନ୍ତି। ଆଉ ଆପଣ ହଁ କୁହନ୍ତୁ।
ଆଜ୍ଞା ଆମର ଗୋଟାଏ ରୁଟି ପୋଡିଯାଉଛି ଏମ୍ତିରେ ଗୋଟା ପିସ୍ ତିନି ଟଙ୍କା ପଚାଶ୍ ପଇସା।
ହୁଁ ତିନି ଟଙ୍କା ପଚାଶ୍ ପଇସା ପଡୁଛି ଆପଣଙ୍କ ରୁଟି ଗୋଟେ?
ଆଜ୍ଞା।
ଆଜ୍ଞା। ଆଉ କହୁଥିଲି ଆପଣ ଯୋଉ କିଛି ଦିନ୍ ତଳେ ଯାଇଥିଲେ ଆପଣଙ୍କର ଜଣେ ଭଉଣୀଙ୍କ ବାହାଘରକୁ ଯାଇଥିଲେ।
ଆଜ୍ଞା।
ହ୍ୟାଲୋ ଆଜ୍ଞା। ବନିଙ୍କ ବାହାରୁ ଯାଇଥିଲେ ସେଠି କଣ କଣ ହେଲା କେନ୍ତି କଣ ହେଲା ଆପଣ କହୁନାହାନ୍ତି କୁହନ୍ତୁ?
ଉଁହୁଁ ଭଉଣୀଙ୍କ ବାହାଘରରେ
ହୁଁ।
ଭଉଣୀଙ୍କ ବାହାଘରରେ
ହୁଁ।
ଆଜ୍ଞା ଭଉଣୀଙ୍କ ବାହାଘରୁ ଯାଇଥିଲି। ବାହାଘରକୁ ଯାଇଥିଲି ଆଉ ଟିକେ ବୁଲାବୁଲି କଲି। ଆ ମାନେ ବଡଭାଇ ମାନେ ଇବେ ତାଙ୍କ ଭାରେ ବସାବସି ଏ ଟିକେ କଲି।
ହୁଁ ଶୁଣନ୍ତୁ ମୁଁ କହୁଚି ଶୁଣନ୍ତୁ ହ୍ୟାଲୋ? ଶୁଣନ୍ତୁ ମୁଁ କହୁଚି କିଛି ଦିନ ତଳର କଥା
ଆଜ୍ଞା।
ହୁଁ ଏ କିଛି ଦିନ ତଳ କଥା ମୁଁ ଯାଇଥିଲି କୁଆଡେ କହିଲେ ଉଁ ହୁଁ ଯାଉଥିଲି ରାସ୍ତାରେ ଯାଉଥିଲି କୋଉଠି କହିଲେ ସଡ଼କରେ ଯାଉ ଥେଲି ଉଁ ଆଜ୍ଞା ବ ଯାଉଥିଲି କିଛି ଦୂରୁକୁ ଯାଉଥେଲି ମୋ ମାଉସୀଙ୍କ ଘରକୁ ଯାଉଥେଲି ବୁଝିଲେ
ଆଜ୍ଞା।
ହଁ ଯାଉଥିବା ସମୟରେ ରାସ୍ତାରେ ଯେହେତୁ ଆମେ ଜାଣିଥିବେ ବଜାରଟି ଭିଡ ଗହଳି ଜେଗା
ଆଜ୍ଞା।
ବୁଝିଲେ ହଁ ମୁଁ ଗାଡି ନେଇ ଯାଉଥିବା ସମୟରେ କିଛି ଲୋକମାନେ ସେଠି ଗୃଣ୍ଢ ମାନେ ରୁଣ୍ଢ ହୋଇ ଠିଆ ହେଇଥିଲେ ଗୋଟେ ଜେଗା ବୁଝିଲେ
ଆଜ୍ଞା।
ଆଜ୍ଞା ମୁଁ ଯାଇକି ଗଲି ସେଠିକି, ମୁଁ କହିଲି କଣ ହେଇଛି ଟିକେ ପଚାରିଦିଏ। ସେଠି ଯେତେବେଳେ ସେ ଗଲି ସେଠିକି ହେଲା। ଦେଖିବାକୁ ପାଇଲି କି? ସେଠି ଜଣେ ରକ୍ତି ରକ୍ତିିତ ଅବସ୍ଥାରେ ସେଠି ପଡ଼ିଚନ୍ତି। ଆଉ ଦୁଇ ଜଣ ସେଠି ବସିଚନ୍ତିମ। ଅ ତାଙ୍କର ମଧ୍ୟ କିଛି ଦୁର୍ଘଟଣା ଣା ହେଇଚି ଆଉ ଗାଡି ଗୁଡିକ ମଧ୍ୟ ଭାଙ୍ଗି ଯାଇଚି। ସେଠୁ ଯେତେବେଳେ ଦେଖିଲି, ମୁଁ ଭାବିଲି କଣ ହେଇଛି କିଛି ଚିନ୍ତାରେ ପଡିଗଲି ତାପରେ ସେଠି କି ଆଖପାଖ ଲୋକଙ୍କୁ ପଚାରିଲୁ ଲୋକେ କହିଲେ କି ସେଠି ଗୋଟେ ଦୁର୍ଘଟଣା ଏବେ ଘଟିଗଲା।
ଆଜ୍ଞା।
ବୁଝିଲେ, ଆଜ୍ଞା ଦୁର୍ଘଟଣା ଘଟିଗଲା। କିପରି ଘଟିଲା କି, ଏଇ ଯୋଉ ଏକରେ ଯୋଉ ବ୍ୟକ୍ତିଟି ଯାଉଥିଲେ ସିଏ ଆ ମାନେ ଯୋଉ ରାସ୍ତାରେ ଯିବା ଉଚିତ, ସେ ଅନ୍ୟ ରାସ୍ତା ରେ ପଳେଇଥିଲେ ଏବଂ ହୁଁ ସେଥିପାଇଁ ଆଉ ଅନ୍ୟ ଯ ଦିଗରେ ଯୋଉ ବ୍ୟକ୍ତିଟି ଆସୁଥିଲେ ସିଏ ମଧ୍ୟ ଅନ୍ୟ ମନସ୍କରେ ଆଉ ସେଥିପାଇଁ ଦୁଇ ଦୁହେଁ ଦୁହିଁଙ୍କୁ ଦେଖିନ ପ ଉଭୟ ଉଭୟ ଉଭୟ ଉଭୟଙ୍କୁ ଦେଖିନଥିଲେ। ସେଥିପାଇଁ ଦୁର୍ଘଟଣା ଟି ଘଟିଗଲା।
ଆଜ୍ଞା ଆଜ୍ଞା ତମ ବଡ ଭାଇ ତମ ପାଖରେ କଣ ସୁଭା ହଉଛି ଆଜ୍ଞା।
ଆପଣ ଏଠି ମୋର ଟିକେ ଆଉ ରଖିଚି ଟିକେ କୁକୁର ଗୁଡିକୁ ସିଏ ଶବ୍ଦ କରଚନ୍ତି।
ଆଜ୍ଞା।
ଆଜ୍ଞା ହୁଁ।
ଆଜ୍ଞା।
ହ୍ୟାଲୋ।
ଆପଣ କଣ କହୁଛନ୍ତି କୁହ।
ନଁ ଆଉ ମୁଁ ତ ବହୁତ କିଛି କହିଲିଣି ଆପଣ କୁହନ୍ତୁ କଣ କହିବେ।
ଆଜ୍ଞା ହଁ ଆପଣ ଯୋଉ କହୁଥିଲେ ମେସିନ୍ ବସିଥିଲା ଆଜ୍ଞା।
ଆଜ୍ଞା ଯନ୍ତ୍ରକଥା।
ଆଉ ଯନ୍ତ୍ର କଥା ଯନ୍ତ୍ର ଯୋଉ ଆଉ ଗୋଟେ ଯୋଉ ବଡ ଭାଇଙ୍କ ପାଖରୁ ଆମେ ଯୋଉ ଆଉ ଗୋଟେ ବଡ ଭାଇ ଯୋଉ ଆଣ ଆଣିଲି ମାଗିକିନା ଆଣିଲେ।
ହଁ ଆଜ୍ଞା କୁହନ୍ତୁ।
ଗାଁ ରେ ବି ଆଜ୍ଞା ମେସିନ୍ ଟା ଯାହେନେ ପଡ଼ିଗଲା କେତେ ତିନି ହ ତିନି ହଜାର ଟଙ୍କା ପଡ଼ିଗଲା ଆଜ୍ଞା।
ଆଜ୍ଞା ଆପଣ ମୁଁ କହୁଥିଲି ଆପଣ ବି କହୁଥିଲେ। ଏଇ ରୁଟି ଯୋଉ ଅଛନ୍ତି ଆପଣ ଯୋଉଠି ରୁଟି ତିଆରି କରୁଚନ୍ତି। ଆପଣ ସେଠି ହା ଆପଣ କିଛି କିଛି ଅର୍ଥ କମାଇଲା ପରେ ଆପଣ ନିଜସ୍ୱ ଗୋଟେ ଏ ଖୋଲିବେ।
ଆଜ୍ଞା।
ଆଜ୍ଞା ଆପଣ କଣ ସେ ବିଷୟରେ ଭାବିଛନ୍ତି ଖୋଲିବେ ବୋଲି କୋଉଠି ଖୋଲିବେ କଣ ଖୋଲିବେ।
ଆଜ୍ଞା ଆମର ମୁଁ ଆଜ୍ଞା ଚାହୁଁଛି ଗୋଟେ ବଡ ମାର୍କେଟ ମାନେ ଦେଖିକି ଆଜ୍ଞା।
ପ୍ରଥମେ ଗୋଟେ ଭଲ ଜେଗା ନେବେ। ହୁଁ ଏଇ ରୁଟି ଯୋଉ ତିଆରି କରିବା ପାଇଁ କେତେ ଜଣ। କେତେ ଜଣ ଲୋକ ଦରକାର ରୁଟି ଯୋଉ ଅ ଗୋଟେ ଜଣି ସମ୍ଭାଳିଆକୁ ଗୋଟେ କେତେ ଲୋକ ଦରକାର।
ଯାହେନେ ଫାଇପ୍
ଆଜ୍ଞା ପାଞ୍ଚ ଜଣ ଦରକାର ଆପଣଙ୍କୁ।
ଆଜ୍ଞା ପାଞ୍ଚ ଜଣ ଦରକାର।
ଆଜ୍ଞା। ଆପଣ ତ ପ୍ରଥମେ ଶୁଣନ୍ତୁ ମୁଁ ଯେହେତୁ ମୋ ସାଙ୍ଗଙ୍କର ଗୋଟେ ଅଛି ରୁଟି କାରଖାନା। ସେଠି ଆପଣଙ୍କୁ କହୁଛି ଆପଣଙ୍କ ଯେପରି ରୁଟି ତିଆରି ମାନେ ଗୋଟେ କାରଖାନା ଖୋଲିବେ। ପ୍ରଥମତଃ ଗୋଟେ ସ୍ଥାନ ନେବେ ଭଲ ଦେଖିବେ ଯୋଉଠି ଗହଳିଆ ଜେଗା ଆଉ ଯୋଉଠି ଲୋକମାନେ ରୁଟି ଖାଇଆକୁ କୋଉଠି ଯଦି ଥିବ କୋଠରୀ ଗୁଡିକ ସବୁ ସେଇଠି ଗୋଟେ ଜେଗା ଆପଣ ନେଇକି ରୁଟି ଆରମ୍ଭ କରିବେ ବୁଝିଲେ?
ଆଜ୍ଞା।
ହୁଁ ଆପଣ ପ୍ରଥମ ଆପଣ ଯୋଉଠି ଅଛନ୍ତି ସେଠି ତ ବଡ ଯନ୍ତ୍ର ଗୁଡିକ ସେଥିପାଇଁ ଆପଣ ହେଲେ ଆପଣ ସେ ଗୁଡିକ ଏବେ ଆ ଆପଣଙ୍କ ପାଇଁ ସେତିକି ଅର୍ଥ ନାହିଁ ଆପଣ ସେଗୁଡିକ ଏବେ ଆଣିପାରିବେ ସେଥିପାଇଁ ଆପଣ ଗୋଟେ ଛୋଟ ଯନ୍ତ୍ରଟିଏ କି ପ୍ରଥମେ କିଣି ନେବେ। ଆ କିଣିଲା ପରେ ସେ ଯନ୍ତ୍ରଟିରୁ ଆପଣ କିଛି ଛୋଟରୁ ଯେହେତୁ ଛୋଟରୁୁ ବଡ
ଆଜ୍ଞା ଛୋଟ ରୁ ବଡ କରିକି ଆଜ୍ଞା ଆଗକୁ ବି ଚାଇଁଲେ ଆଜ୍ଞା ବଢିପାରିବି।
ଆଜ୍ଞା ହଁ ସେ ଛୋଟ ରୁ ଆପଣ ବଡ କରନ୍ତୁ। ଆପଣ ଛୋଟରୁୁ ପ୍ରଥମେ ଆରାମ୍ଭ କଡନ୍ତୁ ଆ ମୁ ଦୁଇ ଜଣଙ୍କୁ ପ୍ରଥମେ ରଖନ୍ତୁ। ଯେହେତୁ ସେ ବଡ ଯନ୍ତ୍ର ରଖିଛନ୍ତି। ଆଉ ବଡ କାରଖାନା ସେଥିପାଇଁ ସିଏ ପାଞ୍ଚ ଜଣ ରଖିଛନ୍ତି, ଆପଣ ପ୍ରଥମେ ଦୁଇ ଜଣ ରଖିବେ। କାମ ଆରମ୍ଭ କରିବେ। ଧୀରେ ଧୀରେ ଚାଲିଲା ପରେ ଆପଣ ପାଞ୍ଚ ଜଣ ରଖନ୍ତୁ। ଆପଣ କାରଖାନା ଯଦି ବଡ଼ କରିଦେବେ। ବଡ଼ ଯନ୍ତ୍ର ଗୁଡ଼ିକ ଆଉ ବିଭିନ୍ନ ପ୍ରକାରର ଯେହେତୁ ରୁଟି ରୁଟି ଆରମ୍ଭ କଲେ କିଛି ନିକଟସ୍ତ ରେ କିଛି ଅନ୍ୟ କିଛି ଜିନିଷ ଖୋଲିଦେବେ କିଛି ଟଙ୍କା ହେଲେ। ବୁଝିଲେ? ଆଉ ଯଦି ଏହିପରି ଆପଣ ଆପଣଙ୍କ ବ୍ୟବସାୟ କୁ ଆଗକୁ ବଢେଇବେ ଆଉ।
ଆଜ୍ଞା ଠାକୁରଙ୍କ ଦୟାରୁ ଆଜ୍ଞା ଚାଲିବ ଯଦି ଭଲ ହବ ଆଜ୍ଞା।
ଆଜ୍ଞା ଠାକୁରଙ୍କ ଦୟାରୁ ତ ଚାଲ ଆପଣଙ୍କର। ମୁଁ ସେୟା ଭଗବାନଙ୍କୁ ଡାକୁଚି ଆପଣଙ୍କ ଚାଲିବ। ଆଉ କହୁଥିଲି ଆପଣଙ୍କର ଯୋଉ ଅଛି ସେଠି ଯୋଉ କଣ କହିଲେ ଆପଣଙ୍କ କାରଖାନା ଆଗରେ ଗୋଟେ ଅଛି ଜଳଖିଆ ଦୋକାନ ଟିଏ।
ଆ ଆଜ୍ଞା।
ଆଜ୍ଞ ଆପଣ ପ୍ରତେକ ଦିନ ହେଠି ଜଳଖିଅଆ ଖାଆନ୍ତି?
ଆଜ୍ଞା।
ଆଜ୍ଞା ସେଠିକି ଖାଇକି ଆପଣ ଆପଣ ଯେହେତୁ ଯାଉଚନ୍ତି ଆପଣ କହୁଚନ୍ତି ଜିମ୍ ଯାଉଚି ଆପଣ ସେଟି ତେଲ ଜିନିଷ ଖାଉଚନ୍ତି ଜଳଖିଆ ଖାଉଚନ୍ତି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେଉନି?
ଆଜ୍ଞା ଆମେ ଆଜ୍ଞା ବେଳେ ବେଳେ ଖାଇଦଉଚୁ। ଆଜ୍ଞା କଣ ଆମେ ସବୁବେଳେ ଖାଉଚୁ?
ଆଜ୍ଞା ଯେହେତୁ ଜିମ୍ ଯିଏ ଅଛନ୍ତି ଶିଖେଇବାକୁ ସିଏ ତ ମନା କରୁଚନ୍ତି କି ତେଲ ଦ୍ରବ୍ୟ ଖାଇବା ପାଇଁ ଆଉ ଆପଣ କେମିତି ଖାଉଚନ୍ତି ଆପଣଙ୍କୁ କିଛି କହୁନାହାନ୍ତି?
ଆଜ୍ଞା।
ଆଜ୍ଞା। ଆପଣଙ୍କୁ କେତେ ଘଡି ଆପଣଙ୍କୁ ଖାଇବାକୁ ଦଉଚନ୍ତି ସେ ଯୋଉ ଆପଣ ଅଛନ୍ତି ଯୋଉଠି ଭାଇଙ୍କ ପାଖରେ?
ଆଜ୍ଞା ଯାହା ହେ ଚାରି ମାନେ ଆଜ୍ଞା ଚାରି ଓଳି ଚାରିଓଳି କଣ ଚାରିଟା ଚାରିଟା ବେଳକୁ ଦଉଚନ୍ତି ଆଉ।
ଆଜ୍ଞା ଖାଉଚନ୍ତି ଆପଣ କେତେ ସମୟ ଗୋଟାଏ ସମୟ?
ଆ ଆଜ୍ଞା ଗୋଟେ ଓଳି।
ଆଜ୍ଞା ଗୋଟେ ସମୟ ଖାଇବା ଦଉଚନ୍ତି ଆଉ ଆପଣଙ୍କୁ ଟଙ୍କା କେତେ ଦଉଚନ୍ତି?
ଯାହାହେଲେ ଟଙ୍କା ଦଉଚନ୍ତି କେତେ ଚାରି ହଜାର।
ଆଜ୍ଞା ଚାରିହଜାର ଆପଣ ଆଣି ଆପଣଙ୍କ ବାପା ଙ୍କୁ ଦଉଚନ୍ତି?
ଯାହାହଲେ ବି ଚାରି ହଜାର ଦଉଚନ୍ତି ତାଙ୍କର ପୁଣି ଆଉ ଯୋଉ ବଡ ଭାଇଙ୍କି ଯୋଉ ଦଉଚନ୍ତି। ମାନେ ଆମର ଯୋ ଷ୍ଟାଫ ଆମର ଯୋଉ ଷ୍ଟାଫ୍ କୁ ଦୋ ଦଉଚନ୍ତି। ଚାରି ହଜାର ପାଞ୍ଚ ହଜାର। ତଳକୁ ଏମିତି ସବୁ ଦଉଚନ୍ତି।
ଆପଣଙ୍କୁ ଚାରି ହଜାର ଦଉଚନ୍ତି ସମସ୍ତଙ୍କୁ ମଧ୍ୟ ଚାରି ହଜାର ଦଉଚନ୍ତି। ନା ଅଧିକ ଦଉଚନ୍ତି?
ତାଙ୍କୁ ଅଧିକା ଦଉଚନ୍ତି ଟିକେ ଜଣ ଜଣଙ୍କୁ ଆଉ।
ଆଜ୍ଞା ଆପଣ ସେ ପୁରୁଣା ହେଲେଣି। ପଣ ଏବେ ନୂଆ ନୂଆ ଯାଇଛନ୍ତି ଯେହେତୁ ସେଥିପାଇଁ ଆପଙ୍କୁ କମ୍ ଦଉଚନ୍ତି ଆଉ। ଓହୋ ସେଥି କାରଣରୁ ଆପଣଙ୍କୁ ଆପଣ ଯଦି ନୂଆ ସେଠିରେ ସେଥିପାଇଁ ଆପଣଙ୍କୁ କମ ଦଉଚନ୍ତି। ଠିକ୍ ଅଛି ମୁଁ ରହୁଚି ଆ ମୁଁ ଯାଉଚି ଖାଇକି ମା ଡକିଲେଣି ଆପଣଙ୍କ ସାଙ୍ଗରେ ପଛେ କଥା ହେଉଚି।
ଆଜ୍ଞା ଆଜ୍ଞା ବଡ ଭାଇ ରହିଲି ଆଜ୍ଞା।
ନମସ୍କାର।